ହ୍ୟାଲୋ?
କଅ।
ହଁ କେମିତି ଅଛନ୍ତି?
ଆଜ୍ଞା ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି।
ଆଉ ଖାଇସାରିଲେଣି ଆପଣ?
ନାଇଁ ଖାଇନି।
କେତେବେଳେ ଖାଇବେ ଏଇନା?
ଖାଇନି ଇଏ ଆସିନାହାନ୍ତି ତ ସ୍ୱାମୀ ଆସି ଆସିନାହାନ୍ତି ବାହାରେ ଅଛନ୍ତି ଆସିଲେ ଖାଇବୁ ଆଉ।
ଓହୋ।
ଆପଣ ରାତିରେ କଣ ନା ଭାତ ଖାଆନ୍ତି?
ମୁଁ ରାତିରେ ରୁଟି ଖାଏ, ରୁଟି ଖାଏ ଏବେ ତ ପୂଜା ପର୍ବ ପାଇଁ ପିଠା ପିଠି ଚାଲିଚି। ପିଠା ଆଉ ତରକାରୀ ହେଇଥିଲା ମିଠ୍
ଆଚ୍ଛା।
ଆପଣ କଣ କରିଚନ୍ତି ଖାଇବା ପାଇଁ?
ହଁ ମୁଁ ବି ପିଠା କରିଚି ପିଠା ଆଉ କ୍ଷୀର ଆଉ କାକେରା ପିଠା ଏବେ ତିଆରି କଲୁ। ଆଉ ଯୋଉ କଡେଇ ପିଠା ତିଆରି ହେଇଚି ଆଉ କ୍ଷୀର ଫୁଟେଇବି ଆଉ।
ଆଜ୍ଞା।
ଆଉ ମୁଁ କଉଥିଲି କି ମାନେ ଯୋଉ ଜଳ ସମ୍ପଦ ବିଷୟରେ କିଛି କଥା ହବା କି?
ହଁ ଚାଲୁନାହାନ୍ତି, ଜଳ ଜଳ ତ ମଣିଷର ପ୍ରଥମ ଦରକାରୀ ଜିନିଷ। ଆଉ ତା ବିଷୟରେ କିଛି ସମୟ କଥା ହେଇଯିବା।
ଅଁ କଣ ମନୁଷ୍ୟ ତ ମାନେ ନିତ୍ୟ ବ୍ୟବହାରିକ କାର୍ଯ୍ୟରେ ତାର ଦୈନନ୍ଦିନ ଜୀବନରେ ଜଳଟା ହଉଚି ତାର ମୁଖ୍ୟ ଉତ୍ସ୍ୟ। ଯେମିତି କି ମାନେ ଆଁ ଲୁଗା ସଫା କରିବା କି ଖାଦ୍ୟ ପ୍ରସ୍ତୁତ କରିବା, ନିଜ ନିତ୍ୟକର୍ମ କରିବା ସବୁଥିରେ ତ ଆବଶ୍ୟକ ହଉଚି, ଆଉ ଆପଣଙ୍କ ଆଡେ ପାନୀୟ ଜଳର ସୁବିଧା କଣ କଣ ଅଛି?
ଆମେ ତ ଗାଁ ରେ ପାନୀୟ ଜଳର ସୁବିଧା ଠିକ୍ ଠାକ୍ ରହୁଚି। କିନ୍ତୁ ସହରର ପାନୀୟ ଜଳ ଯେହେତୁ ମୁଁ ପଢା ପାଇଁ ସହରରେ ରହୁଚି। ଏ ସହରରେ ପାନୀୟ ଜଳର ଠିକ୍ ଠାକ୍ ଯେହେତୁ ହଉନି ଅସୁବିଧା ହଉନି। ମୁନିସିପାଲଟି ଯାହା ଯେତିକି ପାଣି ଆସୁଚି ସେଟା ଠିକ୍ ଠାକ୍ ପାଣି ଆସୁଚି। ମୁଁ ଯେତେବେଳେ ଆସୁଚି ନ ଆସିଲା ବେଳେ ଟାଇମ ରେ ପାଣିର ସମସ୍ୟା ବହୁତ ଦେଖା ଯାଉଚି। ଆମ ନଳକୂଅ ଯାହାବି ଫୁଲ ଖୋଳିଲା ବେଳକୁ ସହରରେ ଠିକସେ ପାଣି ତା ଦିହରୁ ବାହାରୁନି। ଆଉ କୋଉଠି ଖରାପ ପାଣି ବାହାରୁଚି ଇଏ କରୁଚି ଏଇଭଳିଆ ସବୁ ବହୁତ ସମସ୍ୟା ଜଳର ଦେଖାଯାଉଚି। ଆଉ ସେଥିଲାଗି ଦେନ ଆକ୍ୱାଗାର୍ଡ ଉଁ ମାନେ ବାଧ୍ୟ ହେଇକି ବସେଇବାକୁ ତା ଦେହରେ ପଡୁଛି। ନହେଲେ ସେଇ ହିଁ ଯୋଉ ମାନେ ଦୂଷିତ ପାଣିକି ପିଇକି ଦୁନିଆ ରୋଗ ତା ଦିହରୁ
କଣ କହିଲେ?
ଆପଣଙ୍କ ଅଞ୍ଚଳରେ କଣ କେମିତି ଜଳର ସୁବିଧା?
ନାଇଁ ଆମ ଅଞ୍ଚଳରେ ତ ମାନେ ପ୍ରତ୍ୟେକ ଘରେ ଘରେ ଟିୟୁୱେଲର ବ୍ୟବସ୍ଥା ଅଛି। ଆଉ ସରକାର ବି ଏଁ ତାଙ୍କ ତରଫରୁ ଯୋଉ ଏବେ ବସୁଧା ଯୋଜନା ଆସିଛି, ଭ ତାଙ୍କଠାରୁ ଉଁ ପାଇପ ଦେଇକି ପଞ୍ଚାୟତ ତରଫରୁ ସବୁ ପାଣି ବି ଦିଆ ହଉଛି। ସନ୍ଧ୍ୟା ସକାଳେ ଯେତେବେଳେ ମାନେ ଅତ୍ୟଧିକ ଆବଶ୍ୟକ ସେଇ ଟାଇମ୍ ରେ ଦଉଚି। ଛି ଆଉ ବି ସମସ୍ତେ ଏବେ ତ ସମସ୍ତେ ନିଜର ଟାଙ୍କି କରିକି ମଟର ଦ୍ଵାରା ତ ପାଣି ଉଠେଇକି ଏଁ ସଞ୍ଚୟ କରିକି ରଖିପାରୁଛି। ନ୍ତି ତାଦ୍ଵାରା ଯେତେବେଳେ ଯାହା ଆଁ କାମ ହେଲା କରିପାରୁଛନ୍ତି ସହଜରେ। ଆଉ ଏପଟରେ ସିନା ଆମ ଏପଟରେ ସିନା ଜଳ ମାନେ ଉଁ ଭରପୁର ମାତ୍ରାରେ ଅଛି, କିନ୍ତୁ ଏବେବି କେତେ କେତେକ ଅଞ୍ଚଳ ଅଛି, ଯୋଉଠିକିି ମାନେ ପାନୀୟ ଜଳର ଅସୁବିଧା ବହୁତ ସଂଖ୍ୟାରେ ଦେଖିବାକୁ ମିଳୁଛି।
ଯୋଉଠିକି ଆମର ଯେତେବେଳେ ଥିଲେ ପୂର୍ବ ପୁରୁଷ ମାନେ ତାଙ୍କ ସେତେବେଳେ ସେମାନେ କଣ ଠିକସେ ଜଳର ସୁବିଧା ପାଇ ପାରୁନଥିଲେ। ସେମାନେ ପୋଖରୀ ଗାଡିଆରୁ ସେ ପାଣି ପିଇକି ବହୁତ ଆଗରୁ ସବୁ ବହୁତ ହଇଜା, ମହାମାରୀ ରୋଗ ସବୁ ଦେଖା ଯାଉଥିଲା କିନ୍ତୁ ସେ ତାହା ପାଇଁ ଉଁ ପଦକ୍ଷେପ ଠିକ ସମୟରେ ନିଆଯାଇକି ସେମାନଙ୍କ ନଳକୂଅର ବ୍ୟବସ୍ଥା କରାଗଲା। ତାପରେ ଯେ ଯୋଉ ବିଭିନ୍ନ ପ୍ରକାର ଯୋଜନା ହେଇକି ଘର ପାଖକୁ ଜଳ ଯୋଗାଣ ହେଇଗଲା। କିନ୍ତୁ ଏମିତି ବି ଅଞ୍ଚଳ ଅଛି ଯୋଉଠି କିି, ଆଜି ପର୍ଯ୍ୟନ୍ତ ଜଳ ଯାଇକି ପହଞ୍ଚି ପାରୁନି। ସେମାନେ ଆଜି ବି ନଦୀ, ନଦୀ, ନାଳ ର ଜଳ ବ୍ୟବହୃତ ହେ କରିକି ବହୁତ ପିଲା ରୋଗର ସମ୍ମୁଖୀନ ହେଉଛନ୍ତି। ଆଉ ସେଥିପାଇଁ ଜଳ ପାଇଁ ସ ଉଚିତ ପଦକ୍ଷେପ ନେବା ଦରକାର ଆଉ।
ହଁ ସରକାର ବି ଅନେକ ଗୁଡିଏ ଜଳ ପାଇଁ ପଦକ୍ଷେ ପଦକ୍ଷେପ ନେଉଛନ୍ତି, କିନ୍ତୁ କେତେକ
ଆଜ୍ଞା।
ଅଞ୍ଚଳ ଅଛି ଯୋଉଠି କାର୍ଯ୍ୟକାରୀ ହେଇପାରୁ ନାହିଁ ଉଁ ତଳ ଅଞ୍ଚଳ ଯୋଉଗୁଡିକ ରହିଛି ଅଛି, ପାହାଡ଼ିଆ ଅଞ୍ଚଳ
ଯେଉଁ ଅଞ୍ଚଳରେ ଜଳର ସୁବଧା ପହଞ୍ଚି ପାରୁନି ଯାହା ଦ୍ଵାରା ଲୋକମାନେ ଏଁ ଜଳର ଏଭଳି ଅବସ୍ଥାକୁୁ ଏଣେ ଯୋଉ ସ୍ମାରକ ଭାଗ, ଅନ୍ୟ ଲୋକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଆଉ।
ଏ ଅଞ୍ଚଳରେ ତ ସାଧାରଣତଃ ଗ୍ରୀଷ୍ମ ଋତୁରେ ବି ବହୁତ ଆ ଗରମ ଅତ୍ୟଧିକ ଗରମ ଦେଖା ଯାଇଥାଏ। ଆଉ ସେଇ ଲୋକମାନେ ସାଧାରଣତଃ ସେମାନଙ୍କର ମୁଖ୍ୟ ସମସ୍ୟା ହେଲା ଶିକ୍ଷା। ସେମାନଙ୍କର ଯେହେତୁ ଶିକ୍ଷାଗତ ଯୋଗ୍ୟତା ବହୁତ ମାନେ କମ ରହୁଛି ସେମାନେ କୌଣସି ନିଜର ଆବଶ୍ୟକ ଏ ସବୁ ତମେ ଦାବି କରିକି ନେଇ ପାରୁନାହାନ୍ତି। ସେମାନଙ୍କ ପାଖରେ ସବୁ ଜିନିଷ ଠିକ ଭାବରେ ଆସିପାରୁନାହିଁ। ଆଉ ଯେମିତି କିି ଶିକ୍ଷା ହଉ କୌଣସି ସମାଚାର ଖବର ହଉ ନୂତନ ଯୋଜନାର ଉପକାରିତା ବି ସେମାନେ ଉପଲବ୍ଧ ହେଇ ପାରୁ ନାହାନ୍ତି। କିନ୍ତୁ ସେଥିଲାଗି ସ ଆମର ବି ଯହା କର୍ତ୍ତବ୍ୟ କର୍ତ୍ତବ୍ୟ ହେଲା, ସେମାନଙ୍କୁ କେମିତି ସା ଟିକେ ସାହାଯ୍ୟ କରିବା ସେମାନଙ୍କ ପାଖରେ ଖବର ପହଞ୍ଚେଇବା। ଯେମାନେ ସବୁ ଯେ ଯାଉଛନ୍ତି ବି ସବୁ ମାନେ ଗୋଟେ ଗୋଟେ ସବୁ ଅ ବସି ଅ। ଅଞ୍ଚଳ ହଉ ଯୋଉ ସବୁ ଅଞ୍ଚଳ ହଉ ଯୋଉ ଜାଗାରେ ଠିକ ସେ ସମସ୍ତ ସୁବିଧା ଉପଲବ୍ଧ ହେଇପାରୁ ନାହିଁ। ସେମାନଙ୍କୁ ସେ ବିଷୟରେ ଠିକ ସେ ସଚେତନ ଯଦି ଆମେ କରଇ ପାରିବା ତାହେଲେ ସେମାନେ ସବୁଯାକ ସୁବିଧା।
ହଁ ଯେମିତି କି ମାନେ କିଛି ସେ ଜଳକୁ ମାନେ ଅପବ୍ୟବହାର ନ କରି। ଯେତିକି ବି ଆବଶ୍ୟକ ଜଳ ମିଳୁଛି ତାକୁ କେମିତି ସେଠି ମାନେ ବ୍ୟବହାର କରିକି ପୁର୍ଣ ବ୍ୟବହାର କରିହେବ ସେଥିପ୍ରତି ସେମାନେ ଧ୍ୟାନ ଦେଲେ ଏକ ଅସୁବିଧାର ସମ୍ମୁଖୀନ ହେବେ। ଏମିତି କି ଏବେ ସବୁ ମାନେ ସହର ଅଞ୍ଚଳରେ ପ୍ରାୟତ ମାନେ ବର୍ଷା ଜଳ ସଂରକ୍ଷଣ କରାହଉଛି। ଯୋଉଟା ପରବର୍ତ୍ତୀ ସମୟରେ ପୁନ ବ୍ୟବହାର ମାନେ ପାନୀୟ ଜଳ ଉପରେ ହଉ କିମ୍ବା ଗଛ ଲତାଦବାର ହଉ। ସୁହାର କରାହେଉଛି ଆମେ ତ ଗାଁ ମାନଙ୍କରେ ଯେମିତି ଦେଖିଥିବେ କି ଆମେ ମାନଙ୍କର ଆମର ଲୁଗା ସଫା କରିବାର ମାନେ ପାଣି ହଉ କି ଅନ୍ୟାନ୍ୟ ରୋଷେ ସବୁ ଉ ମାନେ ନି ବ୍ୟବହାର କରି ଆମର ଯେମିତି ଡାଲି ଧୋଇବା ପାଣି ହଉ। ହଉ କିମ୍ବା ଚାଉଳ ଧୋଇବା ପାଣି ହଉ ସେଗୁଡାକୁ ଆମେ
ଆଜ୍ଞା।
ଣ କର ଗଛମାନଙ୍କରେ ଦେଇପାରିବା ସେଟାର ପୂର୍ଣ୍ଣ ବ୍ୟବହାର ଆମ କରୁଛନ୍ତି ସେ ସବୁ ଲୋକଙ୍କ ପ କହୁଛନ୍ତି ଯଦି ଆମେ ସଚେତନବା କି ମାନେ ଆମ ପରପିଢି କେମିତି ଯେମିତି ଜଳର ମାନେ ଅଭାବ ନ ହଉ ସେମାନଙ୍କୁ ସଚେତନ ନହେଲେ ଜଳର ମାନେ ସଂରକ୍ଷଣ ହେଇକି ରହିପାରିବ ଆଉ ଯେହେତୁ ବୃକ୍ଷ ମାନେ
ସଚ।
ସବୁ କଟି ଯାଉଛି ମାନେ କାଟିି ଦଉଛନ୍ତି ଜଙ୍ଗଲ ସଫା କରିଦଉଛନ୍ତି। ଧୀରେ ଧରେିନକୁ ଦିନ ଅନଣ ହଉଛି ନା ତଳର ସ୍ତର ଟା କମି ଯାଉଛି ମାଟି ତଳୁ ନାଇଁ କି ଆପଣ କଣ
ହଁ ଯେହେତୁ ଯେହେତୁ ଆମେ ଏଇ ସାଙ୍ଗ କଣ ନୂତନ ଭାବେ କିଛି ସୃଷ୍ଟି କରିପାରିବା ନାହିଁ ଆମାତ ବି କିଛି ନାହିଁ ତେଣୁ ଆମେ ଯେଉ ବି ଜଳ ସବୁ ଅପରିଷ୍କାର ହେଉଛି ତାକୁ ସେଇଟା ତ ପରିଷ୍କାର ବି କରି ଏବେ ସବୁ କରିହେଲାଣି ମାନେ କୃତ୍ରିମ ଉପାୟ ସବୁ ଅବଲମ୍ବନ କରିକି ତାକୁ ସବୁ ବିଶୁଦ୍ଧ କରି ହେେଲାଣି ବିଶୁଦ୍ଧ କରିକି ଆମେ ଯୋଉ ଜଳ ଗୁଡା ସବୁ ଡ୍ରେନେଜ ସିଷ୍ଟମ ଆମେ ଯୋଉ କରୁଛୁ ତାକୁ ଆମେ କଣ କରିକି ନା ଜଳକୁ ସ ବାହାରକୁ ଆମେ ଛାଡୁଛୁ ସେ ଯୋଉ ଜଳକୁ ଯୋଉଟା ବାହାରକୁ ଛାଡୁଛୁ ସେଇଟା ସବୁ କଣ ନଈ ପୋଖରିରେ ଯାଇ ସେ ମିଶୁଛି ସେ ଜଳଗୁଡା ଯଉଟା କି ଆମେ ସେଇଟା ପରିଷ୍କାର କରିକି ବି ଛାଡି ପାରିବା ତାର ଯୋଉ ଅପରିଷ୍କାର ବର୍ଜ୍ୟବସ୍ତୁ କ ଗୋଟେ ଜାଗାରେ ବି ପକେଇକି ଏଇଟା ବି ଖତ କାମରେ ଲାଗିପାରିବ ସେଟା ଉଁ ହାର ନବୀକରଣ ଯୋଗ୍ୟ ହେଇପାରିବ। ତେଣୁ ଆମେ ସେଟାର ସେଇ ଯୋଉ ପଦ୍ଧତି ଗୁଡା ଅବଲମ୍ବନ କଲେ ଯାଇକି ଆମେ ୁ କିଛିୁ ମାନେ ସୁବିଧା ସୁଯୋଗ ଆମେ ମିଳିପାରିବ ପାନୀୟ ଜଳ ବି ଆମେ ଅଧିକାଂଶ ପରିମାଣରେମ ପାଇପାରିବା।
ହଁ ଖାଲି ଜଳ ଯେ ମନୁଷ୍ୟର ମାନେ ନିତ୍ୟ ବ୍ୟବହାର ହଉଛି ସେଠା ହଁ ଜଳ ସମସ୍ତଙ୍କର ଆବଶ୍ୟକ ହୁଏ। ଯେମିତିକି ମଣିଷ ହୁଅନ୍ତୁ ଗଛଲତା ହୁଅନ୍ତୁ ପଶୁପକ୍ଷୀ ହୁଅନ୍ତୁ ସମସ୍ ତାଙ୍କ ଜୀବନ ଯାପନ ପାଇଁ ଜଳ ସେଠି ଗୋଟେ ଗଛ ହେଲା ଆମେ ଯଦି ମାନେ ପାଣି ଦରବାସୀ ଗଛର ଅବସ୍ଥା ମାନେ କଣକରିବ ତା ଚେରର ଫଳସ୍ତର ଧୀରେ ଧୀରେ କମିିବ ଯାହାଫଳରେ ଗଛଟା କଣ ହବ ଆଉ ମାନେ ବଢି ପାରିବନି ଠିକ୍ ସେ ବଢିପାରିବ। ସେମିତି ପଶୁପକ୍ଷୀ ହେଲେ ତାଙ୍କୁ ଯଦି ଆମେ ଖାଦ୍ୟ ସହିତ ପାନୀୟ ନଦେବା ସେମାନେ କଣ
ହଁ ସେଥିରେ ଯେମିତି କୁହା ହେଲା କି ଯୋଉ ନଦୀ ମାନଙ୍କର ଆମେ ଯୋଉ ଛାଡୁଛନ୍ତି ସେଥିରେ ସୁ ଜଳ ଜୀବ ମାନେ ମାନ ସବୁ ରହୁଛନ୍ତି ସେମାନେ କଣ? ବି ଯ ଯଦି ବିଶୁଦ୍ଧ ଜଳ ଯଦି ହବ ସେମାନେ କଣ ସେମାନେ ଜଳରେ ରହିପାରିବେ। କିନ୍ତୁ ଯ ଦୂଷିତ ଜଳ ହେଲା ସେମାନେ ସବୁ ମରିଯିବେ ଯେହେତୁ ଆମେ ତାକୁ ଖାଦ୍ୟ ଭାବେ ବି ଆମେ ଜଳ ଜୀବନ ଖାଦ୍ୟ ଭାବେ ବ୍ୟବହାର କରୁଛୁ। ଆମେ ବି ଖାଦ୍ୟ ଭାବେ ସେମାନଙ୍କୁ ଆଉ କିଛି ଦିନ ପରେ ସେଗୁଡା ବି ସବୁ ଉଁ ମାନେ ଅପରିଷ୍କାର ହେଇଯିବ ଆମେ ସେଥିରେ ଖାଲି ଆମେ ବି ରୋଗାକ୍ରାନ୍ତ ରୋଗାକ୍ରାନ୍ତ ତ ହେଇଯିବା ସେଥିରେ ତାକୁ ଖାଇକି।
ଆ ଆପଣ ତ ବହୁତ ଭଲ କଥା କହିଲେ। ଆଉ ଆଉ କିଛି ଜଳ ବିଷୟରେ ଆପଣ କଣ କହିବେ କୁହ। ଏବେ ତ ସରକାରଙ୍କ ତରଫରୁ ବହୁତ ଗୁଡେ ବହୁତ ଗୁଡେ ଯୋଜନା ଜଳ ପାଇଁ ବାହାର ବାହାରିଲାଣି ତଥାପି ମାନେ ପ୍ରାୟତଃ ଅଞ୍ଚଳରେ ସେ ବସୁଧା ଯୋଜନା ପହଞ୍ଚି ଗଲେଣି।
ହଁ।
ଗାଁ ମାନଙ୍କ ସହରାଞ୍ଚଳରେ ତ ମନିସିପାଲିଟି ଦ୍ଵାରା ସବୁ ଦଳ ପାଇଁ ସେ ପାଇପ୍ କନେକ୍ସନ କରାଯାଇଛି। ଏବେ ଗାଁ ପ୍ରାଏ ସମସ୍ତଙ୍କ ଘରେ ଘରେ। ଉଁ ମାନେ ଦଳ ପହଞ୍ଚି ପାରୁଛି ଆପଣଙ୍କ ଆଡେ ହେଇଛି କି ନାଇଁ।
ହଁ। ଆମ ଆଡେ ସେ କାର୍ଯ୍ୟକାରୀ ଚାଲିଛି କାର୍ଯ୍ୟକାରୀ ହବାରେ ଯୋଉଥିରେ କି ସେ ଯୋଉ ପାଇପ୍ ଗୁଡା ସବୁ ଆସିଯାଇଛି ଘର ପାଖ ସମସ୍ତ ଘର ପର୍ଯ୍ୟନ୍ତ ସି ପହଞ୍ଚି ଯାଇଛି କିନ୍ତୁ ଜଳ ଏପର୍ଯ୍ୟନ୍ତ ଯୋଗା ଯାଇ ନାହିଁ ଗ୍ରାମ୍ୟ ଅଞ୍ଚଳ ଯେହେତୁ ଗ୍ରାମ୍ୟ ଅଞ୍ଚଳରେ ବି ସମ ଘରେ ଘରେ ନଳକୂଅ ଅଛି ଗ୍ରାମ୍ୟ ଅଞ୍ଚଳରେ ଜଳ ଆମେ ବିଶୁଦ୍ଧ ଜଳର ସୁବିଧା ପାଇଯାଉଛି। କିନ୍ତୁ ସହର ଅଞ୍ଚଳରେ ଏଇଟା ମୁଖ୍ୟ ମୁଖତଃ ଅସୁବିଧା ଦେଖାଯାଉଛି ଏଥିରେ ସହର ଅଞ୍ଚଳରେ ଗୋଟା ସବୁ କାର୍ଯ୍ୟକାରୀ ହେଇଗଲାଣି ପ୍ରାୟତଃ।
ନୁତନ କାର୍ଯ୍ୟକାରୀ କଲେ ଏୟା ବିଷୟରେ ଭଲ ହୁଅନ୍ତା।
ହଁ ସହରାଞ୍ଚଳରେ ହେଇଗଲାଣି। ଗୋଟେ ଗୋଟେ ସ୍ଥାନରେ ଯୋଉଠି ସବୁ ନ ହେଇଛି ସେ ଜାଗାରେ ଲୋକମାନେ ଟିକେ ଅସୁବିଧାର ସମ୍ମୁଖୀନ ହଉଛନ୍ତି ଆଉ।
ଆଚ୍ଛା। ଆଛା ହଉ ହଉ ଆପଣଙ୍କ ସହିତ ତ କଥା ହେଇକି ବହୁତ କିଛି ଶିଖି ଦେଲି ଆଉ ବହୁତ ଭଲ ବି ଲାଗିଲା ଏବେ ତାହେଲେ
ଆଜ୍ଞା।